କଣ କରୁଛନ୍ତି?
ଏଇ ବସିଛି, ଆଉ କଣ କରିବି?
ଆ ଆପଣଙ୍କର ଖାଇବା ସରିଲାଣି?
ହଁ ଖାଇବା ସରିଲାଣି, ଆପଣଙ୍କର?
ହଁ ଏବେ ସରିଲା ଆଉ, ସାରିକି ଫୋନ କଲି ଆଉ।
ଓ କଣ ଖାଇଲେ?
ମୁଁ ତ ଆଜି ଏକଲା, ଭାତ, ଡାଲମା ଆଉ ସେ ଯୋଉ ବଡ଼ି ଆଉ ଆଳୁ ସେମିତି ଗୋଟେ ପକେଇ କରାହେଇଥିଲା, ଆଉ କିଛି ଭଜା, ପୋଟଳ ଭଜା, ଏସବୁ ହେଇ - କରାହେଇଥିଲା ଖାଇଲି ଆଉ
ଓହୋ।
ଆପଣ କଣ କରୁଛନ୍ତି?
ମୁଁ ଏଠି ବସିଛି ଆପଣ?
ଏଇଠି ବସିଥିଲି, ଏବେ ଉଠିକି ଆସିକି କଲ୍ କରୁଛି।
ଅ ହ। ଆ ଆପଣଙ୍କ ଦେହ, ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି, ଆପଣଙ୍କର?
ହଁ, ଆମ ଘରେ ସମସ୍ତଙ୍କର ଦେହ ଭଲ ଅଛି।
ଭଗବାନଙ୍କ ଦୟା ରେ ଭଲରେ ଥାନ୍ତୁ, ଆପଣଙ୍କଆଡେ କଣ ଚାଲିଛି ବର୍ତ୍ତମାନ କିଛି? ପର୍ବପର୍ବାଣି ମିଶି
ନାଇ ଏବେ ଏବେ ତ ରଜ ଯାଇଛି, ଏବେ ଆଉ ପର୍ବପର୍ବାଣି କିଛି ନାହିଁ ସେମିତି। ଏ ରଥଯାତ୍ରା ଆସୁଛି, ରଥ ଟା ମାନେ ହୁଏ, ଆମର ଏଠି ଭଲରେ ବଡରେ ଧୁମଧାମ ରେ ହୁଏ ରଥ। ହଁ ରଥଯାତ୍ରା ଆସିଛି, ରଥ ବନା ଚାଲିଛି। ଉ ଦେଖଥିଲ ରଥ ଏଇ କାଲି କଲର ଦଉଥିଲି ରଥ। ଆମର ଯୋଉମାନଙ୍କ ଘରେ ରଥ ବନାନ୍ତି? କଲର ଦଉଥିଲେ, ମୋର ଏଇଠି ଗୋଟେ ଟାଉନସିପ ବୋଲି ଜାଗା ଟା ସେଠି ସମସ୍ତେ ରହିକି କାମ କରୁଛନ୍ତି, ଫ୍ୟାମିଲି ସେଇଠି ବି ଭିତରେ ପୋଟ ବୋଲି ଅଛି ସେ ଭିତରେ ବି ଲୋକ ରହିକି ରୁହନ୍ତି, ସେଇଠି ବି ମାନେ ରଥ ଯାତ୍ରା ପାଇଁ।
ଆଜ୍ଞା, ସେପଟେ ଆପଣଙ୍କର ଏଇ ରଥଯାତ୍ରାରେ କଣ କେମିତି ଲୋକ ଙ୍କର ସମାଗମ କେମିତି ରୁହେ?
ଆଜ୍ଞା।
ଲୋକମାନଙ୍କର ସମାଗମ କେମିତି ହୁଏ? ଗହଳି କେମିତି ରହୁଛି ସେଠିକାର ରଥଯାତ୍ରା?
ହଁ ଗହଳି ମାନେ କହିବାକୁ ଗଲେ ଏଠି ବେଶୀ ଗହଳି ବି ହୁଏ। ହଁ ରଥ ବି ତିନିଟା ବଡ ବଡ ରଥ ହୁଏ, ପୁରା ବଡ ବଡ। ଆଉ ସବୁ କୁନି ରଥ କିଏ ଯୋଉ ଛୋଟ ପିଲା ସବୁ କରିକି ଆଣନ୍ତି। କିନ୍ତୁ ଲୋକ ବେଶୀ ହୁଏ। ଲୋକ ହୁଅନ୍ତି। ଆହୁରି ଯୋଉ ରଥ ଟାଣିବା ପାଇଁ ସବୁ, ଏତେ ଲୋକ କୁହନ୍ତି ଯେ ରଥ ଜାଗା ମାନେ ମାର୍କେଟ ରେ ମିଳେନି ରହିବା ପାଇଁ।
। ଏ ସବୁର କିଛି ସୁରକ୍ଷା ବ୍ୟବସ୍ଥା କିଛି କରାଯାଏ? ଯେମିତି କି ଲୋକମାନଙ୍କୁ କିଛି କି ସୁରକ୍ଷା ଦେବା ପାଇଁ ରଥଯାତ୍ରାର ଆଉ ଭିଡ଼ ଭିତରେ କିଛି ଘଟଣା ଦୁର୍ଘଟଣା ମାନ ନ ଘଟିବା ପାଇଁ କିଛି ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ?
ହଁ ପୋଲିସ ଆସିକି ରୁହନ୍ତି। ଏମିତି ପୋଲିସ ଆସିକି, ଆମ୍ବୁଲାନ୍ସ ଆସିକି ଏମିତି ରୁହନ୍ତି।
ଘଟଣା, ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏସବୁ ବନ୍ଦୋବସ୍ତ କରାଯାଇଥାଏ।
ଆଜ୍ଞା। ଆଉ ଆପଣଙ୍କ ଆଡ଼େ କି ପୂଜା ପର୍ବ ହଉଛି?
ଆମ ଆଡ଼େ ତ ପୂଜା ପର୍ବ ପ୍ରତ୍ୟେକ ବାର ମାସରେ ତେର ପର୍ବ ହଉଛି ତ ସେମିତି ଏବେ ବି ସେଇ ରଥଯାତ୍ରା ପାଇଁ ମାନେ ଅପେକ୍ଷାରେ ଅଛୁ। ଆଉ ଆପଣ କେବେ ପୁରୀ ଯିବା ପାଇଁ ଭାବିଛନ୍ତି, ୟା ଭିତରେ ରଥଯାତ୍ରା ଦେଖିବା ପାଇଁ?
ପୁରୀ ତ ରଥଯାତ୍ରା ତ ପୁରୀ ଗଲେ ଠାକୁରଙ୍କ ଦର୍ଶନ ହେଇପାରିବନି ଠିକ ରେ। ସେଇଥିପାଇଁ ଭାବିନୁ, ଭାବିଛୁ କି ରଥଯାତ୍ରା ସରିଲେ ଯିବୁ ବୋଲି। କାହିଁକି ନା ରଥଯାତ୍ରା ସରିଲେ ସେ ଟାଇମ ରେ ପୁରୀ ଟା ବି ଟିକେ ଫାଙ୍କା ହେଇଯିବ ମାନେ ଏବେ କଣ ପୁରୀରେ ରଥଯାତ୍ରା ପାଇଁ ଲୋକ ଆସିକି ରହିଥିବେ। ଭିଡ଼ ପ୍ରବଳ। ଆଉ ଆଗ ସେ ଉ ରଥଯାତ୍ରା ପରେ ଗଲେ କଣ ହେବ ରଥଯାତ୍ରା ସରି ଯାଇଥିବ, ଲୋକମାନେ ବି ଯୋଉ ଆସିଥିବେ ସେମାନେ ବି ଅଳ୍ପ କିଛି ପଳେଇବେ ତାଙ୍କୁ ସେଇଥିପାଇଁ ପରେ ଯିବୁ। ଏବେ ଗଲେ କଣ ଠାକୁରଙ୍କୁ ଦର୍ଶନ କରିହବନି ଠିକ ରେ।
ନା ରଥଯାତ୍ରାରେ ଆପଣ ଆସିଲେ ଆପଣ କଣ କଣ ଦେଖିବେ ତିନି ରଥରେ ତିନି ଠାକୁରଙ୍କ ରଥାରୂଢ଼ ଅବସ୍ଥାରେ ଦେଖିବେ। ଆଉ ସେଇଟା ସୌଭାଗ୍ୟର କଥା ଯେ ପ୍ରତ୍ୟେକ ବର୍ଷ ଭଗବାନ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସନ୍ତି। ଆଉ
ସେ ସେଇଟା ତ ଠିକ ଯେ କିନ୍ତୁ ଆମର ବି ତ ସେଇ ଭାଗ୍ୟ ରହିବା ଦରକାର ନା, ଆମେ ଯ ଯାଇକି ମହାପ୍ରଭୁକୁ ଦେଖା ଦର୍ଶନ କରିବୁ।
ନିହାତି ପକ୍ଷେ କୋଟି କୋଟି ଲୋକଙ୍କ ଭକ୍ତଙ୍କ ମାନେ ଶ୍ରଦ୍ଧା ରହୁଛି ଆପଣ ଭକ୍ତି ରେ ଯାଆନ୍ତୁ ଆପଣଙ୍କୁ ଦର୍ଶନ ବି ମିଳିବ। ତ ପାଖରେ ଅବଶ୍ୟ ନ ମିଳିପାରେ କିନ୍ତୁ ଦୂରରେ ମିଳିବ। ଆଉ ଯଦି ବିି ଇଚ୍ଛା ଅଛି ପରିବାର ବର୍ଗଙ୍କୁ ନେଇକି ଯାଆନ୍ତୁ। ବେଶୀ ଛୋଟ ଛୁଆ ନେଇକି ଯିବେ ନାହିଁ କାରଣ ସେଠି ଗହଳି ବହୁତ ମାନେ ବଡ଼ ଆକାର ରେ ହୁଏ। ତ ସେଠି ସଙ୍କଟାପନ୍ନ ପରିସ୍ଥିତି ବି ଦେଖାଦିଏ। ଛୋଟ ଛୁଆମାନଙ୍କର କିଛି ଇଏ ମାନେ କହିବାକୁ ଗଲେ ରୁହେନି ମାନେ କଞ୍ଜଷ୍ଟେଡ଼୍ ଭଳିଆ ଲାଗେ। ତ ସେଥିପାଇଁ ବଡ଼ ଯେତିକି ପରିବାର ବର୍ଗରେ ଅଛନ୍ତି ସେମାନଙ୍କୁ ନେଇକି ଆପଣ ସୁସ୍ଥ ଅବସ୍ଥାରେ ଯାଇକି ଦେଖିକି ଆସିପାରିବେ।
ହଁ ଆମ ଘରେ ଛୋଟ ପିଲା କେହି ନାହାନ୍ତି ସେମତି। ଛୋଟ ପିଲା ଆମ ଘରେ ସେମିତି କେହି ନାହାଁନ୍ତି ମୁଁ ତ ମୋ ସାନ ଭାଇ ଜଣେ, ମୋ ସାନ ଭଉଣୀ ଜଣେ ଅଛି। ମୋ ବଡ ଭଉଣୀ ଜଣେ ଆଉ ମୋ ମାମା ଆଉ।
ଆଜ୍ଞା। ତ ସେମିତି ହେଲେ ଆପଣ ଯାଇକି ଦେଖା କରିକି ଆସିପାରିବେ। ଆଉ ଇଏ ହଉଛି ଗୋଟେ ଭାଗ୍ୟର କଥା ଯେକି ଭଗବାନ ନିଜେ ମନ୍ଦିର ଭିତର- ଭିତରୁ ବାହାରି ଆଉ ଭକ୍ତ ମାନଙ୍କୁ ଦର୍ଶନ ଦବା ପାଇଁ ବର୍ଷକୁ ଦୁଇଥର ଆସନ୍ତି ଗୋଟେ ଆସିକି କେଉଁଠି ରୁହନ୍ତି ମାଉସୀ ମା ଘରେ ରୁହନ୍ତି ମାଉସୀ ମା ଘରେ ପୋଡ଼ପଠା ଖାଇ ଚାନ୍ ମାନେ ଗୁଣ୍ଡିଚା ମନ୍ଦିରରେ ରୁହନ୍ତି ନଅ ଦିନ ପରେ ପୁଣି ବାହୁଡ଼ନ୍ତି।
ହଁ ଆପଣଙ୍କ ଘର ଟା ପୁରୀ ପାଖରେ କି?
ଆଜ୍ଞା ଆମର ସେଠି ଯେତିକି ସବୁ ସୁବିଧା ରହୁଛି। ଆଉ ସୁନାବେଶ ତ ମାନେ ଭଗବାନଙ୍କର ଭାଗ୍ୟରେ ଥିଲେ କହିବାକୁ ମିଳେ ଦର୍ଶନ ସବୁ ଦର୍ଶନ କରିବ। ଆଉ ଧୀରେ ଧୀରେ ଧୀରେ ଧୀରେ ଏମିତି ବହୁତ ଦର୍ଶନ ଅଛି ଯୋଉଟା କି ଆମେ ଜାଣିନେ ଆଉ ସେଠି ଗୋଟେ ପ୍ରକାରର ମେଳା ଟାଇପ ର ହୁଏ। ଯେ ଭଗବାନଙ୍କର ସବୁ ଦର୍ଶନର ପ୍ରତିଛାବି କିମ୍ବା ମୂର୍ତ୍ତି ଆକାରରେ କରାଯାଏ। ଆଉ ସେଠି ସମସ୍ତଙ୍କୁ ଏଇ ଗଜାନନ ବେଶଠୁ ଆରମ୍ଭ କରି ପ୍ରତ୍ୟେକ ବେଶ ଯାହା ରହୁଛି ହସ୍ତି ବେଶ ଯାହା ବି ରହୁଛି ତ ସେମାନଙ୍କ ବେଶକୁ ଦର୍ଶନ କରିବା ପାଇଁ କିଛି ମାନେ କରାହେଇଥାଏ ଆୟୋଜନ କରାହେଇଥାଏ।
ଆଜ୍ଞା।
ତ ତାକୁ ବି ଆପଣ ଦର୍ଶନ କରିକି ଆସିପାରିବେ। ଆଉ ଏମତି ବୁଲିକି ବି ମଜା ନେଇ ପାରିବେ କେତେ ଭିଡରେ ମାନେ ଗୋଟେ କଥା କୁହନ୍ତିନି ଯାତ୍ରା ଦେଖିବା ପୂର୍ବରୁ ଆମେ ଯାତ୍ରାରେ କଣ ଦେଖୁ ଲୋକଙ୍କୁ ଦେଖୁ ଲୋ ତମକୁ ଦେଖୁ ଯାତ୍ରା ଟା କେତେ ପ୍ର ମାନେ କେତେ ଭିଡ ହେଇଛି। ତ ଏୟା ହଉଛି କଥା ପୃଥିବୀ ପ୍ରସିଦ୍ଧ ଆମର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଭାଗ୍ୟରେ ଥିଲେ ଭଗବାନଙ୍କ ଦର୍ଶନ ମିଳେ ଯଦି ପାରନ୍ତି ତାହେଲେ ଆସନ୍ତୁ। ଗୁଣ୍ଡିଚା ମନ୍ଦିର ଗୁଣ୍ଡିଚ ସେଠୁ ଆରମ୍ଭ କରି ବାହୁଡା ପର୍ଯ୍ୟନ୍ତ ଆମର ଯାହା ବି ରହୁଛି ତା ଭିତରେ ଆପଣ ରହିକି ଦେଖିକି ଦର୍ଶନ କରିକି ଆପଣ ଯାଇପାରିବେ।
ହଉ ଯିବି ଦେଖିବି ଆଉ ଯିବି। । ଦେଖିବା ପ୍ଲାନ୍ ଗୋଟେ କରିବା ଯିବା। ଆପଣ ବି ଆମ ଧାମରେ ମାଙ୍କ ମନ୍ଦିର ବୁଲାବୁଲି କରିବା ପାଇଁ ଆସି ଯିବେ।
ନିହାତି ଆମେ ତ ବହୁତ ଜାଗା ବୁଲୁଛୁ ସେମିତି ଭଗବାନ ଆଶୀର୍ବାଦରୁ ସେମିତି ମିଳେଏ କିମତି କୌଣସି କୌଣସି ଜାଗାକୁ ଯାଇ ହୁଏ ପୁଣି ଯାଇ ହୁଏନି ଆପଣଙ୍କ ଆମନ୍ତ୍ରଣ ନିମନ୍ତେ ଆମେ ନିହାତି ଆଗେଇ ଯିବୁ। ଆଉ ଆପଣଙ୍କ ଙ୍କର ଆଉ ସେଠି ଅଲଗା କିଛି ରହୁଛି ଆମର ରଥଯାତ୍ରାକୁ ଛାଡ଼ିକି।
ନା ଆମର ମାନେ କହିବାକୁ ଗଲେ ଆମ ଘରଟା ଭଦ୍ରକ ରୁ ପୁରା ମାନେ ଉଁ ମିନିମମ୍ କହିବାକୁ ଗଲେ ଶହେ କିଲୋମିଟର ଦୂର। ଉଁ ଯାହା ବେଶୀ ବେଶୀ ପୂଜା ପର୍ବ ସବୁ ସେ ଭଦ୍ରକ ଆଡ଼େ ହଉଥିବ। ଆମ ଆଡ଼େ ହଉଛି ଏତେ ବଡ଼ ଧୁମଧାମ ରେ ନାଇଁ ହଉଛି ହଁ ଯେମିତି ମିଡିୟମ ଯେମିତି କହିଲେ ରଥଯାତ୍ରା ହଉଛି ଦଶହରା ହଉଛି, ଗଣେଶ ପୂଜା ହଉଛି ଆମର ବିଶ୍ଵକର୍ମା ପୂଜା ବି ହଉଛି।
ଆ ସେ ସବୁ ଯାତ୍ରାକୁ ଆପଣ କେତେ ଉପଭୋଗ କରିଛନ୍ତି ଯେ ମାନେ ସେ ଯାତ୍ରାକୁ ସପରିବାରରେ ଯାତ୍ରା କରିଛନ୍ତି।
ସବୁ ସବୁ ଯାତ୍ରା ଆମେ ଏଠି ଗୋଟେ ପାଖରେ କୋଉଠି ହଁ ଗୋଟେ କଣ ହେଲେ ଆମେ ସବୁ ପରିବାର ସାଙ୍ଗ ହେଇକି ଯାଆନ୍ତୁ।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
ଆଉ ବେଶୀ ବେଶୀ କରି କହିବାକୁ ଗଲେ ଆମର ଦଶହରା ଟା ଟିକେ ବେଶୀ ମୁଁ ଆମ ଘର ଫ୍ୟାମିଲି କେବେ ନ ଏକା ନହେଲେ ଯିବୁନି। ସମସ୍ତେ ଆସିବୁ ମିଶିକି ଭାରି ବସନ୍ତର ପୂଜା ଟା ସେଇଟା।
ବନ୍ଧୁ ବର୍ଗ କିଛି ପରିବାରର ମାନେ ସାଧାରଣ ଲୋକ ଅଲଗା କି ଆସ ଆସନ୍ତି ବନ୍ଧୁ ପରିବାରରେ
ହଁ ଆସନ୍ତି ଦଶହରାରେ ଆସନ୍ତି। ଆଉ ସବୁ ପୂଜା ପର୍ବରେ ଆସନ୍ତି। କିନ୍ତୁ ଦଶହରାରେ ଯେମିତି କିଏ ଯୋଉ ଆସିବେନି ସେମିତି କଥା ନାହିଁ ସମସ୍ତେ ଆସନ୍ତି।
ଆପଣଙ୍କ ସେପଟେ ତାହେଲେ ଦଶହରଟା ମୁଖ୍ୟ ରହୁଛି। ତ ସମସ୍ତଙ୍କଠୁ ଅଧିକ ଅଧିକ ମାତ୍ରାରେ ତାକୁ ପାଳନ କରୁଛନ୍ତି। ଆଉ ସେପଟେ ମାନେ ଯାହାବି ହେଉ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ସେ ଯେଉଁ ଆମର ଖାଦ୍ୟ ପ୍ରସ୍ତୁତ କରିବାରେ ଆପଣଙ୍କୁ କଉଟା ଭଲ ଲାଗେ ଯଉଟା ଆପଣ ଭଲ ଆଉ ସ୍ଵାଦିଷ୍ଟ ବନେଇ ପାରିବେ?
ମତେ ସେମିତିରେ କହିବାକୁ ଗଲେ ନନଭେଜରେ ଉଁ ଏଗରୋଲ ଟା ହିଁ ବନେଇ ଆସେ ଭଲ।
ଭଲ ବନେଇ ପାରନ୍ତି। ସେଥିରେ କଣ କଣ କଣ ମାନେ ଜିନିଷ ନେଇକି ଆପଣ ପ୍ରସ୍ତୁତ କରନ୍ତି?
ମୁଁ ସେଠାରେ ବନ୍ଧା କୋ ନର୍ମାଲ ମୁଁ କରେ ଦୋକାନ ଭଳିଆ ଏତେ ମସଲା ମସଲି କରେନି ମୁଁ ନର୍ମାଲ କରେ ଆଉ ସେଟା ପରଫେକ୍ଟ ବି ହୁଏ। ଆ ମୁଁ କରେ ବନ୍ଧାକୋବି ଟେସ୍କିକମ ଆଉ ଗାଜର ତାକୁ ଏମିତି ଲମ୍ବା ଲମ୍ବା କାଟିଦିଏ। ଆଉ ତାରରେ ଯୋଉ ହଁ ଆମର ପିଆଜକୁୁ ବି ଏମିତି ଗୋଲ ଗୋଲ ଯେମିତି ଚଉମିନ ରେ ପକାନ୍ତି ସେମିତି ଗୋଲ ଗୋଲ କରି କାଟିଦିଏ ଉଁ ତାପରେ କଢ଼େଇରେ ଗୋଟେ ଟିକେ ଜଷ୍ଟ ହାଲକା ତେଲ ନେଇକି ସେ ସବୁକୁ ଯୋଉ ପିଆଜ ଗାଜର ବନ୍ଧାକୋବିକୁ ସବୁକୁ ଦେ ହାଏ ଜଷ୍ଟ ଟିକେ ହେଲା ଭଳିଆ ଭାଜି ଦେଇକି ଲୁଣ ଟିକେ ପକେଇକି ଭାଜିକି ହଲଦି ପକେଇନି ଲୁଣ ଟିକେ ପକେଇକି ଭାଜିକି ତାରେ ଟମାଟୋ ସକ୍ସ ମାନେ ଯେତିକି ସକ୍ ଟମାଟୋ ସକ୍ ସୟା ସକ୍ସ ଚିଲି ସକ୍ ସବୁ ପକେଇକି ମିକ୍ସ କରିଦିଏ ତାପରେ ଟିକେ ଅଳ୍ପ ମଇଦା ତ ଖାଆନ୍ତୁନି ଖାଉନ ସେଥିପାଇଁ ଅଟାରେ ଅଟାରେ ଟିକେ ଲୁଣ ଆଉ ଟିକେ ତେଲ ପକେଇକି ଏମିତି ଅଟା ଚକୁଟିକି ତାକୁ ଅଟା ଡୋ ଟାକୁ ଗୋଲ କରି ବେଲିକି ଆ ଫାଷ୍ଟ ନର୍ମାଲ ଖାଲି ବିନା ତେଲରେ ଭାଜି ଆଣିବୁ ତାପରେ ଗୋଟେ ଉଁ ଅଣ୍ଡାକୁ ଦିଟା ଅଣ୍ଡାକୁ ମାନେ ଗୋଟେ ରୋଲ କରିବା ପାଇଁ ଦିଟା ଅଣ୍ଡାକୁ ଏଇଟା ଅଣ୍ଡାକୁ ଟିକେ ଫଟେଇକି ଲୁଣ ଟିକେ ପକେଇି ଭଲସେ ଫିଟେଇକି କଢେଇ ରେ ପକେଇକି ସେ ଯୋଉ ରୁଟି ଟା ହାଲକା ଭାଜିକି ରଖିଥିବୁ ତାକୁ ପକେଇକି କି ସେ ଅଣ୍ଡା ଉପରେ ପକେଇକି ପୁଣି ଆଉ ଥରେ ଏପଟ ସେପଟ କରି ଭାଜିଦେଲେ ଅଣ୍ଡା ଟା ଅଣ୍ଡା ରୁଟି ରୋଲ ଟା ତିଆରି ହେଇଯିବ ତାକୁ କାଢି ଆଣିକି ପ୍ଲେଟରେ ରଖିକି ତା ଯୋଉ ସେ ଯୋଉ ଡୋ ଟା ବନେଇଥିବେ କଞ୍ଚା ବନ୍ଧାକୋବି ଆଉ ଗାଜର ଡ ଟା ତାକୁ ତା ମଝି ଦେଇକି କଞ୍ଚା ପିଆଜ ଆଉ ଟିକେ ଟମାଟୋ ସକ୍ସ ପକେଇକି ଉଁ ମାନେ ରୋଲ ଭଳିଆ ମୁଡିଦେଲେ ହେଇଯିବ ମାନେ ସେଟା ନର୍ମାଲ କମ ପୁରା ମସଲା କମ ରେ ହୁଏ କିନ୍ତୁ ଭଲ ଟେଷ୍ଟ ଲାଗେ।
ଆପଣଙ୍କ କଥା ବହୁତ ସୁନ୍ଦର ଲାଗିଲା ଆଉ ଆପଣଙ୍କ ପ୍ରସ୍ତୁତି ମୁଁ ଦିନେ ନିଶ୍ଚିତ କରିକି ଖାଇବାକୁ ମାନେ ମନେ କରୁଛି। ଆଉ ପରେ କଥା ହେବା ଧନ୍ୟବାଦ।